ହ୍ୟାଲୋ।
ମୋ କଥା ଠିକ୍ ସେ ଶୁଭା ଯାଉଛି?
ହଁ ଏବେ ଶୁଭିଲା।
ଶୁଭାଗଲା ତ?
ହଁ କେମିତି ଅଛ?
ହଁ ମୁଁ ଭଲ ଅଛି ଆଉ ତମେ?
ହଁ ଭଲ ଅଛି।
କଣ କରୁଥିଲ?
ନା କିଛି ନାଇଁ ଥିଲି ଖାଲିରେ।
ଆଛା ଆଉ ଆଜି କଣ ଖାଇଲ?
ଅ ଭାତ ଡାଲି ଆଉ ଭଜା।
ହେଲା ଆଉ ହଉ ଆଜି ପାଗ କେମିତି ଅଛି ସେପଟେ?
ନାଇଁ ଆଜି ତ ପାଗ ଠିକ ଠାକ ଅଛି ଖରା ହଉଛି ଟିକେ କାଲି ବର୍ଷା ହଉଥିଲା।
ଆଚ୍ଛା।
ଆଉ ସେପଟେ?
ଏପଟେ ବର୍ଷା ହେଉଥିଲା ଟିକେ ଟିକେ ବର୍ଷା।
ଆଛା ମ୍-ମାନେ ଏବେ କେମିତି ଅଛି ପାଗଡା ସଫା ଅଛି?
ନା ନା ନା ଏବେ ବି ଟିକେ ଟିକେ ବର୍ଷା ହେଉଛି ହଁ।
ଆଛା, ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ଆଉ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଏଇ ପାଗକୁ ଆକା ଟିକେ ଥଣ୍ଡା ହେଇଯାଇଛି ଆଉ ଯୋଉ ପାଗ ପରିବର୍ତ୍ତନ ହଉଛି ସେଇଥିପାଇଁ ହିଁ ଥଣ୍ଡା ସମସ୍ତଙ୍କୁ ଟିକେ ହେଇଯାଇଛି। ବାକି-ଇ।
ଆଚ୍ଛା। ହୁଁ ମାନେ। ଯେତେବେଳେ ଅ-ହଠାତ୍ ପାଗଟା ଚେଞ୍ଜ ହେଇଯାଉଛି ସମସ୍ତଙ୍କର ଦେହଟା ଏମିତି ଖରାପ ହେଇଯାଉଛି ଆଉ।
ହଁ ବା ସେଇ କଥା ଆମର ଯେ ଯଉ ହଠାତ୍ ପାଗ ଚେଞ୍ଜ ହେଇଗଲେ ସେଥିପାଇଁ ସମସ୍ତଙ୍କୁ ଟିକେ ଟିକେ ଥଣ୍ଡା ହେଇଯାଇଛି।
ଆଚ୍ଛା।
ଆଉ କୋଉଠି ଅଛ? ହଁ। ଏବେ ତ ପ୍ଲାନ୍ ଅଛି ଏମିତି ବି ବୁଲି ଯିବାର।
ହୁଁ ମାନେ କଣ ନିଜ ସାଙ୍ଗସାଥି ସହିତ।
ହଁ ହଁ ସାଙ୍ଗସାଥିମାନଙ୍କ ସହିତ ଏକା। ସାଙ୍ଗସାଥି ହେଇକି ଏଇ କୋରାପୁଟ ଟିକେ ଯିବୁ ଭାବୁଛୁ ଆଉ।
କୋରାପୁଟ କଣ ଦେଓମାଳି?
ଦେଓମାଳି ତାପରେ ତଳମାଳି ବୋଲି ବି ଗୋଟେ ଜାଗା ଅଛି ଏଇଠି ସେ ସାଙ୍ଗମାନଙ୍କ ସହିତ କଥା ହେଇଯାଇଛୁ କି ସେଇଠି କ୍ୟାମ୍ପିଙ୍ଗ କରିକି ରହିବୁ ବୋଲି ଆଉ।
ଆଛା କେବେ ମାନେ ଯିବ ନା କଣ କେମିତି ସେ ଜାଗା କେବେ ଆଗରୁ ଯାଇଛ ନା ପ୍ରଥମ ଥର ଯିବ?
ନା ନା ଏଇଟା ପ୍ରଥମ ଥର ଯିବୁ। ଏଇଠୁ ଆମେ ତିନି ଚାରି ଜଣ ହେଇକି ଯିବୁ ତାପରେ କୋରାପୁଟର ବି ମୋର ଆଉ ଦୁଇ ଚାରି ଜଣ ସାଙ୍ଗ ଅଛନ୍ତି ସେମାନେ ଏଁ-ସେଇଠି ସବୁ। ବୁଲିବା ଜାଗା ତ ଯେହେତୁ ଆମେ ମାନେ ଫାଷ୍ଟ ଟାଇମ ପାଇଁ ଯିବ୍ ପ୍ରଥମଥର ପାଇଁ ଯିବୁ। ତ ସେମାନେ ହିଁ ସେଇ ଜାଗା ସବୁ ବୁଲେଇବେ ଆଉ।
ଆଚ୍ଛା ଆଚ୍ଛା, ନାଇଁ ମୁଁ ତ ଶୁଣିଥିଲି ସେଇଠି ଯୋଉ-ଉ ଶିବ ମନ୍ଦିର ଦେଓମାଳିୀ ସେଇଠି ଶିବ ମନ୍ଦିର ବି ଅଛି।
ଆଚ୍ଛା।
ହେଲେ ସେଇଟା କଣ କି ଆଁ ଯୋଉ ଶୀତ ଦିନରେ ଗଲେ ସେଇଟା ମାନେ ଜାଗାଟା ବେଶୀ ଭଲ ଲାଗେ।
ଶୀତଦିନରେ ତ ଯିବା କଥା, କିନ୍ତୁ-ଉ ମୁଁ ଶୁଣିବାକୁ ପାଇଲି କି ବର୍ଷାଦିନ ବି ଭଲ ଦେଖାଯାଏ ମାନେ ଟିକେ ଟିକେ ବର୍ଷା ହେଇଥିବ ତାପରେ ଯୋଉ କୁହୁଡି ଟା ସେ ଯୋଉ ଧୂଆଁଟା ଉଠୁଥିବ ସେ ପାହାଡକୁ ପୁରା ଘୁଟା ଛୁଇଁ ଗଲା ଭଳିଆ ଲାଗୁଥାଏ ସେ ଯଉ ଅଛି ସେମିତି ଦେଖାଯାଏ। ତ ସାଙ୍ଗମାନେ ସଜେଷ୍ଟ କଲେ କି ବର୍ଷାଦିନ ନହେଲେ ଶୀ-ଶୀତଦିନ ତ ବହୁତ୍ ଭଲ, କିନ୍ତୁ ବର୍ଷାଦିନ ବି ଭଲ ଦେଖାଯାଉ ବୋଲି କହିଲେ, ସେଇଥିପାଇଁ ଆଉ ଥରେ ଶୀତଦିନ୍ ବୋହୁତ୍ ଅଧିକ ସମୟ ହେଇଯାଉଛି ବୋଲି ଆମେ-ଏ ଏବେ ପ୍ଲାନ୍ କରିଛୁ ଯିବାର ଆଉ।
ଆଚ୍ଛା ଆଚ୍ଛା, ଆଉ ସେଇଠି ବହୁତ ଭଲ ଜାଗା ବି ଅଛି ବାକି ମତେ ଏତେତ ମୁଁ କିଛି ଜାଣିନି ସେ ବିଷୟରେ, ହେଲେ ଆମର ଯାଇଥିଲେ ଥରେ ଆମ ସମ୍ପର୍କୀୟ ସେ ତ କହୁଥିଲେ ମାନେ ଯେତେବେଳେ ସକାଳ ସେଇଠି ଦେଖିବ ସୂର୍ଯ୍ୟୋଦୟଟା ମାନେ ବହୁତ ଭଲ ଲାଗେ।
ହଁ ହଁ, ସେଇଥିପାଇଁ ହିଁ ଆମେ ସେଇଠି ଇଏ କରିକି ରହିବୁ ଭାବିଛୁ। କିଛି ଆମେ ବାହାରେ କିଛି ରହିବୁ ସେଇଟା ଭାବିନୁ, ଆମେ ନିଜେ ହିଁ ସେଇଠି କ୍ୟାମ୍ପ ଲଗେଇକି ରହିବୁ ବୋଲି ଭାବିଛୁ।
ହୁଁ-ଆଛା। ମାନେ କେତେ ଦିନିଆ ଏମତି ଯୋଜନା କରିଛ ନା ଯାଇକି ଏମିତି ବୁଲାବୁଲି କରିକି ପଳେଇ ଆସିବ, ସେଇଠି ଗଲ ମାନେ ଦିନେ ଦି ଦିନ ରହିବ କହିଲେ ତୁମେ ଜାଣିପାରିବ ସେଇ ଜାଗା ସବୁ ଦେଖିପାରିବ ମାନେ ଉପଭୋଗ କରି କରିବ ପ୍ରକୃତିଟାକୁ, ଆଉ ଯଦି ଯାଇକି ଗୋଟେ ଦିନ ଆସିବ ତ ଯିବା ଆସିବା କରିକି ହାଲିଆ ଲାଗିଯିବ ନା।
ନାଇଁ ନାଇଁ, ଫା-ଫ୍-ପ୍ରଥମ କଥା ତ ଆମେ ଯାଇକି ସାଙ୍ଗେ ଫେରିବା ସମ୍ଭବ ନୁହେଁ, ଆମେ ଯିବୁ ଗୋଟିଏ ଦିନ୍ ତାପରେ ସେଇଠି ତିନି ଦିନ ରହିବୁ, ଚାରି ନମ୍ବର ଦିନ ସେଇଠୁ ବାହାରିକି ପୁଣି ଆସିବୁ। ସେଇଠି ତିନି ଦିନ୍ ରହିବାର ଅଛି, ରହିକି ସବୁ ଦେଓମାଳି ଯିବାର ଅଛି ତା ତାପରେ ସୂର୍ଯ୍ୟୋଦୟ ଦେଖିବୁ ତଳ ମାଳି ବୋଲି ବି ଗୋଟେ ଜାଗା ଅଛି ସେଇଠିକୁ ଯିବୁ ଆହୁରି ବି ସେ ପାଖରେ ବୋଧେ କିଛି କିଛି ଉ ହିଲ୍ସ ଯାକ ଅଛି ବୋଧେ ସେଇ ଯାକ ଆଉ ଗୋଟେ ମନ୍ଦିର ଅଛି ମୁଁ ତ ଜାଣିବାରେ ଏତିକି ଜାଗା ଯିବୁ ବାକି କି ସେଇଥିରୁ ଯେଉଁମାନେ ଅ ଅଛନ୍ତି ସେମାନେ ହିଁ ଠିକ୍ ସେେ କହିପାରିବେ କି ଆଉ କଣ କଣ ବୁଲିବା ଜାଗା ଅଛି କଣ ସେମାନେ ହିଁ ବୁଲିବାକୁ ନେବେ ଆମକୁ
ଆଛା ଆଛା ସେପଟେ ମାନେ ଜଙ୍ଗଲ ଏରିଆ ବଧେ
ହଁ ହଁ ଜଙ୍ଗଲ ପାହାଡ ସେମିତି।
ମାନେ ପୁରା ପ୍ରକୃତିର ପୁରା ନାନ।
ପ୍ରକୃତିର ଦାନ ହିଁ। ବହୁତ ସୁନ୍ଦର ଜାଗା । ଯେତିକି ମୁଁ ସେ ବିଷୟରେ ଦେଖିଛି ଫଟୋ ଯାକ କି ଯାହା ଦେଖିବାକୁ ତ ବହୁତ ସୁନ୍ଦର ଲାଗୁଛି। ସେଇଟା କ୍ୟାମେରାରେ ସମ୍ଭବ ନୁହଁ ସେଇ ଦୃଶ୍ୟ ଯାକ ରଖି ନେବାଟା।
ଆଚ୍ଛା ଆଚଛା ନାଇଁ ତାପରେ ମୁଁ ବି ତ ଜାଗା ଜାଗା ଦେଖିନି।ମାନେ ଯାଇନି ସେଇ ଯୋଉ ଦେଓମାଳିୀ ଆ ସମସ୍ତେ କୁହନ୍ତି କି ଭଲ ଲାଗେ ସେଇଠି ଏତେବେଳେ ମାନେ କଣ କି ଆକାଶ ଆଉ ପାହାଡ ଯେମିତି ମାନେ ଲାଗି ଯାଇଛି।ସେମିତି ମାନେ ଲୁସୁ କିଛି ଦେଖାଯାଏ ସେଠି ସେଠି
ହଁ ଠିକ ଶୁଣିଛ ତମେ?
ହଁ ତାପରେ ପୁଣି ଯେତେବେଳେ କଣ ହ କି ସୂର୍ଯ୍ୟଦୟ ହୁଅନ୍ତି।ନା ସେ ସମୟରେ ଦେଖିବ ତାର ଦୃଶ୍ୟ ଟା ପୁରା ଯେମିତି ଆମେ ଚିଲିକାରେ ଯେମିତି ସୂର୍ଯ୍ୟସ୍ତ ସମୟ।
ଆଚ୍ଛା।
ହଁ ସେମିତି କିଛି ମାନେ ଦୃଶ୍ୟ ସେଠି ମାନେ ଅ ତାକୁ ଆମେ କିଛି ମାନେ ଶବ୍ଦରେ କିଛି ଆମେ ବର୍ଣ୍ଣନା କରିପାରିବାନି।ଏତେ ସୁନ୍ଦର ଦୃଶ୍ୟ।
ହୁଁ। ସେଇଭଳି ହିଁ ଏଇ କୋରାପୁଟ। ଟା ଦେଖିବାକୁ ସେଇ ପାଖରେ ବୋଧେ ସୋରିଷ ଫୁଲ ଗଛର ବି କିଛି ଗୋଟେ ବଗିଚା ରହିଛି। ମୁଁ ତ ନହିଁ ମୋ ସାଙ୍ଗ ଜଣେ ଜଣାଉଥିଲେ କି ଦେଖିବାକୁ ବହୁତ ମାନେ ଦିନ ସକାଳ ସମୟରେ ସେ ଯୋଉ ସୂର୍ଯ୍ୟଙ୍କ କିରଣ ପୁଥାଏ ଉପର ସେ ସବୁଆଡେ ଯୋଉ ଫୁଲ ଗଛ ସୋରିଷ ଫୁଲ ଗଛ ଥାଏ ଯୋଉ ପୁରା ହଳଦିଆ ପୁରା ବହୁତ ସୁନ୍ଦର ଦେଖାଯାଏ ବୋଲି କହୁଥିଲେ? ସେଇ ଜାଗାକୁ
ଆଚ୍ଛା ଏମିତି ଲାଗୁଥିବ ନା ଦୃଶ୍ୟ ଟା ପୁରା ଯେମିତି ମାନେ ମାଟି ଉପରେ ସୁନା ଫଳିଛି।
ହଁ ସେମିତି କିଛି ସେ ବର୍ଣ୍ଣନା କଲେ। ବାକି ଦେଖିଲେ ଜଣା ପଡିବ ଆଉ
ମାନେ କୁହନ୍ତି କି ଯେ ଏମିତି ହେଇଥିବ ସେ ଜାଗାରେ ସେମିତି ହେଇଥିବ ହେଲେ ଯେତେବେଳେ ନିଜେ ଯାଇକି ସେଇ ସମୟରେ ରହିବାଟା ଆଉ ସେଇ ଦୃଶ୍ୟକୁ ଉପଭୋଗ କରିବାଟା ମାନେ ବହୁତ ହି ଭଲ ଲାଗିବ।
ହଁ ସେମିତି ଆଉ ସେଇଠୁକୁ ବସ୍ ଆମର କେତେବେଳେ ମୁଁ ପହଞ୍ଚିବି ସେଇ ଜାଗାକୁ ମାନେ ବହୁତ ହିଁ ମନରେ ଇଏ ହଉଛି କି ମୁଁ କେତେବେଳେ ବାହାରିକି ଯିବି ଆଉ ବୁଲିବି ସେଇ ସବୁ ମୁଁ ଫୋନ ରୁ ସେମାନଙ୍କଠୁ ଶୁଣି ଶୁଣିି ଆଉ ରହି ହେଉନି।
ଆଛା ଆଛା। ହଁ ବୁଲାବୁଲି କରିବ ଆଉ ଖାଲି ମାନେ ବୁଲାବୁଲି କରିକି ସେଠି ଖାଇବା ପିଇବା ବ୍ୟବସ୍ଥା କେମିତି ମାନେ ନିଜେ ନେଇକି ଯିବ ନା ସେଠି ଯାଇକି କୋଉ ଅ ମାନେ ଭଜନାଳୟରେ ଖାଇବା ପିଇବା କରିବ ନା କେମିତି କଣ ଯିବ ଆସିବ। ଖାଇବା ପିଇବା
ଖାଇବା କି ଖାଇବା ବ୍ୟବସ୍ ତା ତ ସେଇଠି ଭଜନ ବାକି ଆମର ଆଉ ଗୋଟେ ବି ଯୋଜନା ରହିଛି କି ଆମେ ସେ ଯୋଉ ରହିବୁ ଯୋଉଠି ଆମେ ଗୋ ଗୋଟିଏ ଦିନ ଯଉଟା କି ଗୋଟିଏ ବା ଦୁଇ ଦିନ ଯଉଟା ଆମେ ଯଉ କ୍ୟାମ୍ପରେ ରହିବୁ ନିଜେ କରିକି ଭାବିଛି ସେଇଠି ଯୋଉ ଅ ଅ ଗୋଟେ ଏବେ ଚାଲିଥାଏ ନା ପାହାଡ଼ି ମେଗି। ପାହାଡରେ ବନେଇକି ଯୋଉ ଖାଆନ୍ତି। ହଁ ଆ ତ ଆମେ ସେଇଟା କରିକି ଖାଇବୁ ବୋଲି ଭାବିଛୁ।
ହଁ ସେଇ ଯୋଉ ପାହାଡି ମ୍ୟାଗି କଥା କହିଲ ସେଇଟା ତ ମାନେ ତାର ଦାମ ଟା ବହୁତ ଥାଏ ନ ଯେମିତି ମାନେ ଯେମିତି କେଦାରନାଥ ପଳେଇବ ତ ସେଠି ଗୋଟେ ଗୋଟେ ମାନେ ଶହେ ଟଙ୍କା ଅଶୀ ଟଙ୍କା ଏମିତି ଆସେ।
ତ ଆମେ ସେଇଟା ନିଜେ ମାନେ ଭିଡିଓ, ୟୁଟ୍ୟୁବ କୋଉଠୁ ବି ଗୋଟେ ଭିଡିଓ ଟା ଦେଖିକି, ଆମେ ନିଜେ ବନେଇବୁ, ଆଉ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିକି, ସେଇ ପାହାଡି ମେଗି ର ବି ଉପଭୋଗ କରିବୁ।
ଆଚ୍ଛା ବହୁତ ଭଲ କଥା ତାହେଲେ, ଆଉ ଯାଅ ସାଙ୍ଗସାଥିଙ୍କ ସହିତ ବୁଲାବୁଲି କର, ମାନେ ଏବେ ବୁଲାବୁଲି କରିବନି ତ ଆଉ କେବେ କରିବ? ପ୍ରକୃତିକୁୁ ମାନେ ମାନେ ଏମିତି ସମୟ ତ ଆସେନି ନିଜକୁ ସବୁ ବାହାର କରିକି ସବୁ କରିବାକୁ ପଡେ, ଆଉ ଗୋଟେ ସମୟ ପରେ ବି ଇଚ୍ଛା ହୁଏନି ତ ଯେତେବେଳେ ହେଇପାରୁଛି ତ ଆମେ କରିବା ନିଶ୍ଚିତ।
ହୁଁ ।
ଆଚ୍ଛା ହଉ ଆ ଆଜ୍ଞା। ଆମେ ଆଉ କେତେବେଳେ କଥା ହବା? ହେଲା।
ହଁ ହୋ, ଧନ୍ୟବାଦ ସହିତ କଥା ହେଇକି ଭଲ ଲାଗିଲା ।
ହଁ ମତେ ବି ଭଲ ଲାଗିଲା, ତ ମୁଁ ଯୋଜନା ବିଷୟରେ ଜାଣିଲି ମାନେ ବୁଲାବୁଲି ବିଷୟରେ ହେଲା ରହିଲି ଧନ୍ୟବାଦ।
ହଉ ହଉ।